ସଖାଳେ
ସୁଭ ସକାଳ ଭାଇ ଭାଇ ଏବେ ସମୟ ବାରଟା ବାଜିଲାଣି ରୋଷେଇ ପାଇଁ ପ୍ରସ୍ତୁତି ଚଲେଇଛୁ,
ଆଜି ଆପଣଙ୍କର ପେଟକୁ କୋଉ ସୁସ୍ୱାଦୁର ଭୋଜନ ଦଉଛନ୍ତି?
ସୁସ୍ୱାଦେ ଭୋଜନ ନୁହେଁ ଆଜ୍ଞା ଆପଣ ଆଜି ତ ଜାଣିଛନ୍ତି ଦେବସ୍ଥାନ ପୂର୍ଣ୍ଣମୀ, ସେଥିପାଇଁ ସାଧା ହିଁ ଭଜଣ କରିବା, ଆଜି ସାଧା ଆଜିନ୍ ସାଧା ବ୍ୟଞ୍ଜନ ତିଆରି ଚାଲିଛି,
ସାଧା ମାନେ ଏଇ? ସାଧାରଣ ଭାତ, ଡାଲମା, ଭଜା ଯୋଉଟା କିି ଆମ ଓଡ଼ିଆ ଘରର ନୀତିଦିନିଆ ଖାଦ୍ୟ, ଯେହେତୁ,
ଆଜ୍ଞା,
ଟ ଅତି ସାଧାରଣ ଖାଦ୍ୟ ଆଉ ବହୁତ୍ ପୁସ୍ ମାନେ, ପୁଷ୍ଟିଦାୟ ଦାୟକ ଖାଦ୍ୟ ମଧ୍ୟ,
ହୁଁ ନାଇଁ ଭାତ ଡାଲମା, ନା-ନା ଭାତ ଡାଲମା ଭଜା ନାହିଁ ଏତେ କରିବାକୁ ସମୟ ନାହିଁ, କାଲିର ପଖାଳ ଥିଲା, କାଲିର ପଖାଳ ଅଛି ଆଜି ଆଳୁ କାଟିଦେଇକି ଭାଜିଦେବି,
ହୁଁ,
ଆଉ ସେ ଗାଁ ରୁ କିଛି ପଣସ ମଞ୍ଜି ଆଣିଥିଲି ତାକୁ ବି ଭାଜିଦେବି, ଭାଜିକି ଖାଇବି ଭାଜିର ପଖାଳ ସହିତ, ହେଇଯି ପଖାଳ ସହିତ ହେଇ ଗୋଟେ ହେଇଯିବ ଆଉ,
ହୁଁ, ଆଚ୍ଛା ପଣସ ମଞ୍ଜିରୁ ମନେ ପଡିଲା ଭାଇ ଆପଣଙ୍କୁ ପଣସ ଯୋଉ, କଞ୍ଚା ପଣସ ବେଶୀ ଭଲ ଲାଗେ ଖାଇବା ପାଇଁ? ନା ପାଚିଲା ପଣସ ଯେମିତି କି ମିଠା ପଣସ ଭଲ ଲାଗେ ଖାଇବା ପାଇଁ?
ନାଇଁ ଏଇଟା ମତେ ତ କଞ୍ଚା ପଣସ ହି ଭଲ ଲାଗେ କଞ୍ଚା ବି ଭଲ ଲାଗେ ପାଚିଲା ବି ବହୁତ୍ ଭଲ ଲାଗେ। ଳ, ପଞ୍ଚରେ ତାକୁ, ତରକାରୀ କରିକି ନହେଲେ ବରା କରିକି ତାକୁ ସିଝେଇକି ସେଟା ମତେ ଭଲ ଲାଗେ ଖାଇବାକୁ,
କଞ୍ଚା ପଣସ ପକୋଡ଼ା ଗୋଟେ ହୁଏ ଭାଇ ସିଏ ବି ବହୁତ୍, ବଢ଼ିଆ ଲାଗେ ତାକୁ ଆମେ ଯେମତି ଚିକେନ୍ ପକୋଡ଼ା ଖାଉଛେ, ସେମିତି କଞ୍ଚା ପଣସ ରେ ପ ତଏ ପକଡ଼ା ଇଏ ମତେ ମାନେ ବହୁତ୍ ହିଁ ସୁସ୍ୱାଦୁ ଲାଗେ,
ମତେ ବି ଭାଇ ସତ କଥା କହିଲୁ ବହୁତ୍,
ସାଧାରେ ସିଏ ହଉଛି ଆମିଷ ମାନେ ସାଧା ଲୋକଙ୍କ ପାଇଁ ସିଏ ହଉଛି ଆମିଷର ସ୍ଵାଦ ପ୍ରଦାନ କରେ,
ଆଜ୍ଞା-ଆଜ୍ଞା ମତେ ବହୁତ୍ ଭଲ ଲାଗେ ସେଟା,
ହୁଁ,
କେତେବେଳେ ପୁଣି କଞ୍ଚା ପଣସ ଟା ଟିକେ ଯଦି ବଡ଼ ହେଇଯାଇଥିବ ମଞ୍ଜି,
ଠିକ୍-ଠିକ୍ ମଞ୍ଜି-ମଞ୍ଜି ହେଇଯାଇଥିବ କାରଣ ମଞ୍ଜି-ମଞ୍ଜି କୁ, ମାନେ ତରକାରୀ ବି କରିପାରିବା ନାହିଁ,
ନା,
ସେ ମାନେ ତରକାରୀ କଲେ ଏତେ ସ୍ଵାଦ ଆସେନି,
ନା ସ୍ଵାଦ ଟିକେ ଆସେନି କମ ସ୍ଵାଦ କମେଇଯାଏ ସେ ଟିକେ ଶୁଖିଲା ଟାଇପର ହେଇଯାଏ ସବୁ ନା ଅଲଗ- ଅଲଗା ହେଇଯାଏ ତା ଯୋଉ ତା ରେସା-ରେସା ହେଇକି,
ଠିକ୍-ଠିକ୍-ଠିକ୍ ତ ତାକୁ ଆମେ ଯଦି ପକୋଡ଼ାରେ ବ୍ୟବହାର କରିବା, ତାର ମାନେ ମଜା ହିଁ ଅଲଗ୍ ନିହାତି,
ଆଜ୍ଞା ମୁଁ ଯେତେବେଳେ ବି ଘରେ ଥାଏ ଏବେ ଯୋଉ ଯାଇଥିଲି କି ପଇ, ଥିଲେ ମାଆଙ୍କୁ ସେ କରିଦେଇଥିଲେ ପଣସ ଅ ଥିଲା କିଛି ଗଛରେ ସେଇଭଳିଆ ପାଚିନି ଯୋଉଟା କଞ୍ଚା ଅଛି। ସେ ଗୋଟେ ଆଣିକି କରିଦେଇଥିଲେ କିଛି ଖାଇଲୁ ସନ୍ଧ୍ୟା ବେଳେ କିଛି ଖାଇଲୁ ଆଉ କିଛି ତାକୁ ରଖିଦେଲେ ଚିଲି କରିବା ପାଇଁ।
ହୁଁ।
ଚିଲି କରିକି ଖାଇଲୁ ତାକୁ ପାଚିଲା ବି ମତେ ଭଲ ଲାଗେ କାହିଁକି ପାଚିଲା ଟା ଆଜ୍ଞା ଆଜ୍ଞା।
ପଳାସ ଚିଲିବି
ବାହାର ଜିନିଷ ତ ହଁ। ବା ଘରେ ବାହାର ଜିନିଷ କେତେ ବେଶୀ ଆଲାଉ ଯୋଉ ଝା କୋଉ ଖାଉନାହାନ୍ତି ନା। ଘରେ ଆମକୁ ଯେତିକି ଲାଗିବ ସେତେ ଭଲ ସେ ବାଗେଇକି ଖାଇବାକୁ ପଡିବ।
ସେଇଟା ବି କୋଉଠି ନା କୋଉଠି ଆମ ସ୍ଵାସ୍ଥ୍ୟ ଆଉ ଶରୀର ପାଇଁ ଭଲ।
ହଁ।
ଏ ଘରୋଇ ଜିନିଷ ଆମେ ମାନେ ଭକ୍ଷଣ କରିବା। ବାହାର ଜିନିଷଠୁ ଯେତେ କମ ସେମିତି ତ ପୁରା ପୁରି ତାକୁ ମାନେ। ଇଏ କରି ହବନି ବନ୍ଦ କରି ହବନି ଆମେ ଯେତେ କମେଇ ପାରିବା।
ହଁ।
ଠିକ ଠିକ।
କାହିଁକି କରୁ କଣ କର। ଆଉ ମୋର ବେଳେ ବେଳେ ଧର କାହାର ଟିକେ ଯଦି। ପକୁଡି ଫକୁଡି ଖାଇବାର ଇଛା ହେଲା ତେବେ କଣ କରିଲୁ ତାକୁ ପଣସକୁ ନେଇକି ଆଜି। ଅ କଣ ତ ମସଲା ଆଳୁ ମସଲା କଲେ ପଣସର ସେ ଯୋଉ ଇଏଟା ସି ଚ ଅପ୍ କରିକି ବିକାହୁଏ ବେଳେ।
ହୁଁ ନା ଏଇଟା ଭାଇ ମୁଁ ପ୍ରଥମ ଥର ଶୁଣୁଛି ଏଇଟା। ଆପଣଙ୍କ କ
ନାଇଁ ନାଇଁ ହୁଏ ନା। ଧର ଆମେ ଧର ପଣସ କଷା ହେଇଯାଇଛି ଧର ସକାଳେ କଷା ହେଇଯାଇଛି। ପଣସ କଷା ହେଇଛି ତେବେ ରାତିକି ରହିଗଲା ନା। ରାତିକି ଧର ଖାଇବାକୁ ଇଚ୍ଛା ନାହିଁ ପଣସ କସା। ତାପରେ ତାକୁ କଣ କର ନା ଚକୁଡି ଚକୁଡି ଦବୁ ଚକୁଡି ଦେଇକି ବେଶନରେ ଆଳୁ ର ଚପ୍ ଛାଣୁଛୁ ସେମିତି ବେସନ ବେସନ ଗୋଳେଇି ଚପ୍ ଛାଣିଦବୁ ଛାଣି ଦେଇକି ଖାଇଦବୁ। ବଢ଼ିଆ ଲାଗେ।
ସେ ବି ସାର୍ ଦିଶଟ ଲାଗେ ନାଇଁ ହୁ ହୁ। ମୁଁ କିନ୍ତୁ ମତେ ମାନେ ଆମିଷ ତ ଭଲ ଲାଗେ କିନ୍ତୁ ସାଧାରେ ଏଇ। ପଣସ ହେଲା ଫୁଲ କୋବି ହେଲା ଆ ଦେହେରେ ପ୍ରସ୍ତୁତ ହଉଥିବା ନାନାଦି ବ୍ୟଞ୍ଜନ ବହୁତୁ ମାନେ। ସୁଆଦିଆ ଲାଗେ ସୁସ୍ବାଦୁ ଲାଗେ।
ଆ ଆଚ୍ଛା। ମତେ ଆଉ ଗୋଟେ ସାଧା ଭିତରେ ମତେ ଭଲ ଲାଗେ ଆଉ ଗୋଟେ ହଉଚି ଯୋଉ ଆମର କଣ ତ ବୋଇତାଳୁ ଯୋଉ ନାଇଁ ବୋଇତାଳୁ ନା କଖାରୁ ଟା ଫୁଲ ବରା ହଳଦିଆ ହଳଦିଆ।
ହୁଁ ହୁଁ ହୁଁ ହୁଁ ହୁଁ।
ସେ ସେଇ ଫୁଲ ବରାଟି ମତେ ବହୁତୁ ଭଲ ଲାଗେ।
ସେଇ ଫୁଲରେ ପିଠା ହୁଏ ନାଇଁ।
ହଁ ଏ ସବୁ ପକେଇ ବରା ହେଇଥିବ ଗରମ ଗରମ ଖାଇଲେ ମୋ ତ ବଢିଆ ଲାଗିିବ।
ଆଜ୍ଞା। ସେ ଘରେ କରନ୍ତି କିନ୍ତୁ ସେଟା ସାଙ୍ଗେ ସାଙ୍ଗେ ଯେତେବେଳେ ଗରମ ଗରମ ଥିବ ଗରମ ଗରମ ଆପଣଙ୍କର ମାନେ କଡ଼େଇରୁ ବାହାରିଲା ତ ତାକୁ ଡାଇରେକ୍ଟ ଭାତ ଥାଳିରେ ସିଧା ଆଣିକି ରଖିକି ଖାଇବାର ଅଛି। ତାକୁ ଯଦି ଆପଣ ରଖିଦେବେ କୋଉଠି ତାପରେ ପଛରେ ଖାଇବେ ସେ ସ୍ଵାଦ ଆଉ ସେମତି ଦବନି।
ନା।
ନଗଦ ନଗଦ ଖାଇବାରେ ଯୋଉ ସ୍ୱାଦ ସେଇ ସ୍ୱାଦ ଆଉ ମାନେ ଯଦି ଆପଣ ହଉ ଥଣ୍ଡା ଥରେ ହେଇଯାଉଛି ନା ଥଣ୍ଡା ହେଇଗଲା ପରେ ଆଉ ସେମିତି ଭଲ ଲାଗିବନି। କୌଣସି ବି ପ୍ରକାର।
ଆଜ୍ଞା ହଁ।
ଭାଇ ଆଉ ଆପଣଙ୍କୁ କଣ ଭଲ ଲାଗେ ଖାଇବା ପାଇଁ ସବୁଠୁ ସବୁଠାରୁ ଭାଇ ଆମିଷ ଭିତରେ ଭଲ ଲାଗେ ହଉଛି ଆପଣଙ୍କୁ ଯେମିତି ଭଲ ଲାଗେ କୁକୁଡ଼ା ମତେ ବି ସେମିତି କୁକୁଡା ଭଲ ଲାଗେ। କିନ୍ତୁ କୁକୁଡାଟ ଟିକେ ଦେଶୀ ଭଲ ଲାଗେ। ଏଇ ବ୍ରଏଲର ଅପେକ୍ଷା ଦେଶୀ କୁକୁଡା ମାଂସ ଟିକେ ସେଟା ଟିକେ ଭଲ ଲାଗେ ଆଉ ସାଧା ଭିତରେ ମତେ ଏମିତି ପଣସ ଭଲ ଲାଗେ। ତାପରେ ଚ୍ଛେନାର ତରକାରୀ ହୁଏ ଯୋଉ ସେଟା ଭଲ ଲାଗେ। ଆଉ ଫୁଲ କୋବିର କିଛି ବି ତରକାରୀ ହେଲେ ଭଲ ଲାଗେ। ସେଟା ମାନେ କେମିତି ନା ସେ ରୋଷେଇ କୋଉ ଉପାୟରେ କୋଉ ପ୍ରଣାଳୀରେ ବନଉଛି। କେତେ ଯତ୍ନ ରେ ବନଉଛି।
ସେଇ କଥା ଠିକ୍।
ଜଣେ ଜଣେ ଅଛନ୍ତି ସାଧାରଣ ସନ୍ତୁଳା କୁ ଏମିତି ଭାବରେ ବନେଇଦେବେ ଆପଣ ହାତ ଚାଟିକି ସବୁ ଖାଇଦେବେ।
ଆଜ୍ଞା ଆଜ୍ଞା। ସେଟା ତ ଠିକ କଥା କହିଲେ ଆପଣ ଯୋଉଟା ଅଛନ୍ତି ଜଣେ ଜଣେ ବନେ ଇବେ ଯେମିତି ଖାଉଥିବେ ହାତ ଚାଟି ଚାଟି ଖାଉଥିବେ।
ନିହାତି ନିହାତି
ସେମିତି ତ ବହୁତ ସାରା ଅଛି ହଁ।
ଏମତି କି ସମସ୍ତେ ଖାଇବେ ଆପଣ ଯାଇକି ଆଣନ୍ତି ନା
ନାଇଁ ମୁଁ ମଗେଇଦିଏ। ଏ ଯେତେବେଳେ ଧର ପାଖ ହୋଟେଲରେ ଅ ଅଛି ତେବେ ଯାଇକି ନେଇ ଆସେ ଯଦି ଦୂର ହୋଟେଲ କୋଉଠି ଅଛି ତ ମତେ ମଗେଇଦିଏ। ହୁଁ ତଥାପି ବେଶୀ ନୁହେଁ ଖାଏନି ବାହାର ଖାଦ୍ୟ ଅବସ୍ଥା ଜାଣି
ହୁଁ ହୁଁ ହୁଁ।
ହଁ ସେଇ ପାଖରେ କିଛି ହୋଟେଲ ଅଛି ଅବଶ୍ୟ ତୋତେ ବେଶୀ ତ ବାହାର ଜିନିଷ ଖାଉନିଁ କାହିଁକି ନା ଯେହେତୁ ପଦାରେ ରହିଲା ବେଳୁ ଦେହ ଖରାପ ହଉଛି ଯଦି ଜାଣି ସେଥିପାଇଁ।
ହୁଁ ବୁଝିଲି।
ବାହାର ଜିନିଷ ଆଉ ଏବେ ବେଶି ଖାଉନି ମୁଁ।
ତଥାପି ବେଳେ ବେଳେ ଜିଭ ଲାଳସା ସମ୍ବରଣ କରି ହୁଏନି ଆଉ। ନାଇଁ କିି ଗୋଟେ ଗୋଟେ ସମୟରେ ହୁଁ।
ସେଇଆପରା ଆଉ।
ସମ୍ବରଣ କରି ହୁଏନି ତ କିଛି ନା କିଛି ଟିକେ ଖାଇଦେଲେ ମନ ବି ଭଲ ଲାଗେ।
ହଁ। ତା ଆମେ ସବୁ ଯାକ ତ ବନ୍ଦ କରି ରଖିପାରିବାନି ଯେତେ ଯାହା କଲେ।
ଏକା ସାଙ୍ଗରେ ସବୁ ଜିନିଷ ଏକାଥରେ ବନ୍ଦ କରି ହବନି ନିହାତି ଭାବରେ କି
ନା।
କମେଇ ପାରିବା ଆମେ ଆଉ କମେଇ ପାରିବା।
ଖାଲି ଖା ହଁ ଲିମିଟ ରଖିପାରିବା ଯେ ଖାଇବା ଖାଇବା ନି। ପୁରା ତ ବନ୍ଦ କରି ହବନି ବନ୍ଦ କଲା ମାନେ ସେ ଗୋଟେ ମନ ଦୁଃଖ ଟାଇପ ରହିଛି ଯେତେବେଳେ ଦେଖିବ ଦୁଃଖ ଲାଗିବ।
ଆଉ ଯେତେବେଳେ ଏଇ ଆମର ଯେମିତି ଖାଉଛନ୍ତି ରୋଲ। କି ବିରିୟାନୀ ତାର ଯେତେବେଳେ ଦମ ମରା ହଉଥିବ ମସଲା ଟା କଷା ହଉଥିବ ନା। ସେଇ ବାଟ ଦେଇକି କେବେ ଯାଇଛ ସେ ବାସ୍ନା ହିଁ ଟାଣି ନେଇଯିବ ସେ ଦୋକାନ ପାଖକୁ।
ସେଟା ତ କଣ କହିବା ପାଇଁ ବୁଝୁନି। ତା ପରେ ସୋମ, ମଙ୍ଗଳ, ବୁଧବାର ଥିଲା। ।
ଆଉ ହଉଛି ଚାଉମିନ ବି ହଉ। କି ନହେଲେ ଚିକେନ ପକୋଡା ହଉ ଯାହାବି। ସବୁ ମାନେ ସେ ସ୍ୱାଦ ଜିନିଷ ଗୁଡାକର ସ୍ଵାଦ ହିଁ ଏମିତି ତା ବାସ୍ନା ହିଁ ଏମିତି ସେ ପୁରାପୁରି ଆମକୁ ତାଙ୍କ ପାଖକୁ ହିଁ ଟାଣିକି ନେଇଯିବ। ଆଉ ସାଧା ଭିତରେ ବି ସେମିତି ଯେମିତି ଆମର ପଣସ ପ କୋଡା ହେଲା ଛତୁ ପକୋଡା ହେଲା ଆମ ଘର ପାଖରେ ଏଇଠି ଗୋଟେ ଲୋକଟେ ଛ ତୁ ପକଡା କରୁଛି ପୁରା ପୁରି ମାନେ ବହୁତ ହିଁ ଅଲଗା କି ବହୁତ କମ୍ ଦୋ କାନ ରେ ଛତୁ ପକୋଡା ମିଳେ। ତ ସେଇଟା ବି ଖାଏ ଭଲ ଲାଗେ। ବର୍ଷା ଫର୍ଷା ଯଦି କେତେବେଳେ ହେଇଯାଇଥିବ। ଭାରି ଇଚ୍ଛା ହୁଏ ଯାଇକି ସେ ଦୋକାନରେ ଟିକେ ଛତୁ ପକୋଡା ଖାଇ ଦେଇକି ଆସିବା ପାଇଁ ଆଉ ସରି ବି ଯାଏ ତାର, ଯେହେତୁ ମାନେ ବହୁତ ଲୋକ ଆସନ୍ତି ଖାଇବା ପାଇଁ। ସେ ଯଦି ଘଣ୍ଟେ ବି ଦୋକାନ ଖୋଲିବାର ଏକ ଘଣ୍ଟା ଭିତରେ ହିଁ ତାର ସେ ଖାଦ୍ୟ ସରିଯାଏ ପାଖାପାଖି ସରି ହିଁ ଯାଏ। ବହୁତ୍ ସାରା ଲୋକ ତାପରେ ଆସନ୍ତି ଖାଲି ହାତରେ ଫେରିକିରି ଯାଆନ୍ତି।
ହଁ। ସାଙ୍ଗେ ସାଙ୍ଗେ ତିଆରି କରି ହବନି ନା।
ହୁଁ ସାଙ୍ଗେ ସାଙ୍ଗେ ତାପରେ ସେମାନଙ୍କୁ ପ୍ରସ୍ତୁତି ବି କରିବାକୁ ପଡେ। ସେ ସେଇ ହିସାବରେ ଜିନିଷ ଆଣିକିରି ଏବେ ଖାଦ୍ୟ ପଦାର୍ଥ ସେଇଟା ତ ନାହିଁ ନା ସାଙ୍ଗେ ସାଙ୍ଗେ କରିହବ। ଆଉ ଛତୁ ବି ଏମିତି ଗୋଟେ ଜିନିଷ ସେ ଗୋଟିଏ ଦିନ୍‌ ହିଁ ରହିବ। ତା ପରଦିନକୁ ରହିବନି ଖରାପ ହେଇଯିବ ପାଳ ଛତୁ ଯୋଉଟା।
ନା ରହିଲା ମାନେ ତାର ସ୍ଵାଦ ବି ଭଲ ଲାଗିବ
ସ୍ଵାଦ ଭଲ ଲାଗିବନି ପୁରା ଖରାପ ହେଇଯିବ। ପାଳ ଛତୁ ଏମିତି ଗୋଟେ ଜିନିଷ ଯୋଉ ଦିନ ତୋଳା ହବ ସେଇ ଦିନ ହିଁ ସେଇଟା ଖିଆ ହବ। ସେ ଦିନରୁ ତା ପରଦିନକୁ ବି ସେ ଯିବ ନାହିଁ।
ନା ସେ ଗଲା ମାନେ ସେଏ ସହିଲା ଫୋପାଡା ହବ ତାକୁ ଆଉ କିଛି କରି ହବନି ତ ଫୋପଡ଼ା ହେବ।
ହଁ ତାର ଆଉ କିଛି ବି ବନ୍ଦୋବସ୍ତ ଯୋଗାଡ଼ କରି ହେବ ନାହିଁ।
ଆପଣ ଭାଇ ଯେତେବେଳେ ଯାଉଛନ୍ତି ଦିଟା ବେଳେ ଆପଣଙ୍କ କାର୍ଯ୍ୟ କ୍ଷେତ୍ରକୁ ଯାହା ହେଲେ ତ ପାଞ୍ଚ ଞ୍ଚଟା ଛଅଟା ବେଳେ ଭୋକ ଲାଗେ କଣ କରନ୍ତି ସେତେବେଳେ?
ହଁ। ସେତେବେଳେ ଦେଖନ୍ତୁ ଯେହେତୁ ମୁଁ ଯଦି କିଛି ରାନ୍ଧିକି ରଖିଥାଏ ଆସିକି ଏଠି ଖାଇ ଦେଇେଇକି ଯାଏ। ଯଦି ନଥାଏ ତେବେ ସେଠି ବାହାରେ ଯଦି ସବୁଦିନେ ଜଳଖିଆ ତ ଥାଏନି କୋଉଦିନ ଜଳଖିଆ କୋଉଦିନ ଆଉ କିଛି କିଛି କୋଉଦିନ କେକ୍। ଏଇଭଳିଆଙ୍କ ପାଇଁ କିଛି କିଛି ଖାଦ୍ୟ ଖାଇ ଦିଏ ଆଉ।
ହୁଁ।
ଯୋଉ ଦିନ ଇଚ୍ଛା ହେଲା ଟିକିଏ ଜଳଖିଆ ଖାଇବା ପାଇଁ ସେଦିନ ଜଳଖିଆ ଖାଇ ଦିଏ।
କାର୍ଯ୍ୟ କ୍ଷେତ୍ରରେ ଛୁଟି ମିଳେ ମାନେ ପାଞ୍ଚଟା ଛଅଟା ବେଳେ ଯାହାେଲେ ପନ୍ଦର ମିନିଟ ଅଧଘଣ୍ଟା ପାଇଁ ବହୁତ ଲାଗୁଛି। ଟିକେ ଛୁଟି ମିଳିଥିବ। ବେ
ହଁ।
ଆଉ ଛୁଟି ଟା ନ ମିଳିଥିଲେ ତୁ କଣ କରିଥାନ୍ତୁ।
ସେ ନବସିଲେ ହେଇପାରିବନି। ଜଣେ ଆତ୍ମହତ୍ୟା--କେମିତି ଗୋଟେ ଜାଗାରେ ବସିପାରିବ?
ହୁଁ ହୁଁ ସେଟା ବି ନିହାତି ଏହା ପରେ ଠିକ୍ କଥା ସତ୍ୟ କଥା।
ଆ ଆଜ୍ଞା। ହଉ ଠିକ ଅଛି ଭାଇ ରଖୁଛି। ଆପଣ ବି କାମ ଯିବେ କାମକୁ ଯିବେ।
ଠିକ୍ ଅଛି।